ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର କଣ କରହୁଛନ୍ତି?
ଏଇଠି ବସିଥିଲି କାମ ଦାମ ଟିକେ କରିଥିଲି ଏବେ ଟିକେ ଫ୍ରି ହେଇକି ବସିଥିଲି କିଛି କଥା ହଉଚି ଆପଣ ଙ୍କ ସହ।
ଓହୋ ଟିକେ କାମ କରୁଛି ଆଉ।
ଓହୋ।
କାମ ଚାଲିଛି ଟିକେ।
ଆଉ ଆପଣଙ୍କର ରଜ କେମିତି ଗଲା ଏଥର?
ହୁଁ ରଜ ସେମିତି ହେଇଛି ବହୁତ ଗରମ ହଉଥିଲା ସେମତି କିଛି ଖାସ ନଥିଲା। ଯେମିତି ବି ଯାହା ଯାଇଛି ଏମତି ଆଉ ପିଠା ପଣା ଏମିତି ଘରେ ପିଠାପଣା ହେଇଥିଲା।
ଆଉ ଆଗକୁ ମାନେ ରଥଯାତ୍ରା ଆସୁଛି ଆପଣ କେତେ ଖୁସି ଅଛନ୍ତି? ରଥଯାତ୍ରା
ରଥଯାତ୍ରରେ ବହୁତ ଖୁସି ଅଛୁ କିନ୍ତୁ ରଥଯାତ୍ରା ଦେଖି ଯାଇପାରୁନୁ ସେଇଟା ବହୁତ ଦୁଃଖ।
ଓହୋ କଣ ପାଇଁ କହିପାରିବେ କି?
ମାନେ ଗହଳି ରହୁଛନ୍ତି ନା ଅଧିକ ତାପରେ ଆଉ ଜଗାର ଡୋରି ନ ଲାଗିଲେ ଜମା ଯାଇହବନି ଏତେ ଗହଳିରେ ଯିବା ମୁଁ ଭୁଲ ହେଇଯିବ ସେମିତି ଆମେ କହି ବି ପାରିବୁନି ନାଇଁ ଆମେ ଯିବୁ ବୋଲି।
ଆଉ ଆପଣ ମାନେ ଯାଇଛନ୍ତି କେତେଥର?
ହଁ ବହୁତ।
ମାନେ ପୁରୀ ମାନେ ରଥଯାତ୍ରାରେ ବହୁତ ଥର ଯାଇଛନ୍ତି! ଓହୋ ମୁଁ ତ କେବେ ଯାଇପାରିନି ଘର ଲୋକ ଛାଡୁନାହାନ୍ତି ବୋଧେ ଆଉ ଟିକେ ବଡ ହେଲେ ଛାଡିବେ।
ହଁ ହଁ ନା ଆମେ ଫ୍ୟାମିଲିଙ୍କ ସହିତ ଯାଉ--! ରଥଯାତ୍ରାରେ ଫ୍ୟାମିଲିଙ୍କ ସହିତ ନନା ହଜି ଯାଇଥିଲେ ସେଠି।
ହୁଁ ହୁଁ ଅଧିକ ଲୋକ ବି ଗଲେ ହାତ ଧରା ଧରିିହେଇ କି ଯିବାକୁ ପଡିବ ନହେଲେ ଯଦି ହଜିଯିବ।
ହୁଁ ହୁଁ ବହୁତ ଗହଳି ଥାଏ ନା!
ବହୁତ ଗହଳି ଏମିତିରେ ତ ଡେଲି ପୁରୀରେ ବହୁତ ଗହଳିରାତି, ରେ ଟିକେ ଫାଙ୍କା ଜଷ୍ଟ ଟିକେ ଫାଙ୍କା ଥାଏ। ଆଉ ରଥଯାତ୍ରା ହେଲା ମାନେ ସବୁ ଲୋକ ଆସିଥିବେ ବହୁତ ଆଡୁ। ଲକ୍ଷ ଲକ୍ଷ ଲୋକ ଥିବେ ତ
ତ ସେଥିକି ବହୁତ ଗହଳି ହୁଏ ଆଉ ଯେମିତି ଯାହା ଦର୍ଶନ କରିକି ଆସୁ ଆଉ।
ଓହୋ ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଅଛି ତ ଆପଣଙ୍କ ଘରେ କଣ କରୁଛନ୍ତି ଦେବସ୍ନାନ ପୂର୍ଣ୍ଣିମା ପାଇଁ?
ନାନା ସେମିତି ଦେବସ୍ନାନ ପୂର୍ଣ୍ଣିମାରେ କିଛି ହୁଏନି ଖାଲି, ଯାହା ମନ୍ଦିରରେ ନିନ୍ତିକାନ୍ତି ହୁଏ ତ ଘରେ ଏମିତି କିଛି। କିଛି ହୁଏନି ତ ଆପଣଙ୍କର କଣ ହୁଏ?
ହଁ ମୋ ବାବାଙ୍କ ବାର୍ଥଡେ ଅଛିତ ମୁଁ ଖୁସି ଅଛି ସେଇଥିପାଇଁ ଟିକେ ସେଲିବ୍ରେସନ ହବ। ତ।
ନାଇଁଦେବସ୍ନାନ ପୂର୍ଣମୀ ରେ ଆମର ସେମିତି କିଛି ନାହିଁ ଆମର ସେମିତି ଘର କିଛି ହୁଏନିଁ ତଏ ମି ଏଠି ଆମର ରଥଯାତ୍ରା ଦିନଆମର ଏଇଠି ଗୋଟେ ଉତ୍ସବ ଆମ ଘର ପାଖରେ ପାଳନ ହୁଏ। ବାହୁଡା ପର୍ବ ବୋଲି, ତ ସେଇଠି ସମସ୍ତେ ମାନେ ଖୁସିରେ
ଏଇଠି ବି ଆମ ଏରିଆରେ ଆମ ଏରିଆ ରେ ସେଇ ରଥ କରିକିମାନେ ଚାନ୍ଦା ଆଦାୟ କରିକି--! କି ରଥ ଗୋଟେ ବଡଟେ କରନ୍ତି। ତ ସେଇଠି ଆମେ ସବୁ ଯାଉ ରଥ ଭିଡୁ ଆଉ। ସବୁ ସାଙ୍ଗମାନେ ବି ଥିବେ ଏଇଠି।
ରଥ ଯାତ୍ର ରୁ ବାହୁଡା ଗୋଟେ ବାହୁଡା ଯାତ୍ରା ଯୋଉଟା। ସେଇଟାରେ ଆମର ଏଇଠିକିନା ଘର ପାଖରେସେ! ବହୁତ ଉତ୍ସବ ମନା ହୁଏ ତାପରେ ଆମର ସବୁ ଯୋଉ ହୁଏ କାଲ କାଳ୍ପନିକ ନାଟକ ଆପଣ ଜାଣିଛନ୍ତି କାଳ୍ପନିକ ନାଟକ ମାନେ କଣ?
ନା ମୁଁ ଏତେ ବି ଇଗୋଡ଼ା ଦେଖେନିଏତେ ମତେ ବି ଭଲ ଲାଗେନି। ଆଜ୍ଞା।
କାଳ୍ପନିକ ନାଟକ ହେଲାଆମର ଯୋଉ ରାମ ନାଟକ ତାପରେ ଆମର ଯୋଉ ହୁଏ। କଣ ସେଟା ଲବକୁଶ ଜନ୍ମ? ତାପରେ ମହାଭାରତ ହୁଁ, ତ ଏରାକ ଆମର କାଳ୍ପନିକ ନାଟକ। ତ ଏଇ ନାଟକ ଟା ଆମର। ମାନେ ସବୁ ତ ମୁଁ ଦେଖିନି କି ଜାଣିନି, ଏମିତି ହାଲକା ହାଲକା ମୁଁ ଦେଖେନି। ଏମିତି କେତେବେଳେ କେମିତି ଟିକେ ଦେଖେ। ମୁଁ ଏମିତି ଦେଖିନି ପୁରା ସେଇ ସବୁକୁୁ ଦେଖି।
ମୁଁ ତ ଦେଖୁଥିବି ମତେ ନିଦ ଲାଗିବ, ଏତେ ବି ଦେଖେନି।
ସେଟା ଆମ କାଳ୍ପନିକୀୟ ନାଟକ ନା ତ ଦେଖିବା ନିହାତି ଜରୁରୀ କାହିଁକି ଆ ଆଗାମୀ ପିଢିରେ ଲୋକମାନେ ଧୀରେ ଧୀରେ ଧୀରେ ଧୀରେ ତା ଭୁଲି ଭୁଲି ଗଲେଣି ତ ବୁଝିଲେ, ତ ସେ
ବାବା ମା ମାନେ ଏ ବିଷୟରେ ବହୁତ ଭଲ ସେ ଜାଣିଛନ୍ତି ବି।
ହୁଁ ତ ସେଥିପାଇଁ ନିହାତି ଦେଖିବା ହିଁ ନିହାତି ଦରକାର କିନ୍ତୁ ଆମେ ଦେଖୁନେ ଆଉ କଣ କରାଯିବ! ଆମେ ତ ଦେଖୁନି ଆଉ କିନ୍ତୁ ଆମେ ଯଦ ଆମେ ନିହାତି କିନ୍ତୁ ଦେଖିବା ଅବସ୍ଥାରେ କାଲ୍ପନିକ ନାଟକରେ ଆମେ କଣ ସେ କଣ ନାହିଁ ଆମେ ଆଗାମୀ ପିଢ କି ଆଗରୁ ଅଜେ ଆଈ ମାନେ ଶୁଣିଥିବେ, ଅଜେ ଆଈ ହୁଅନ୍ତୁ ଜେଜେ ଜେଜେମା ହୁଅନ୍ତୁ ସେ କୁହନ୍ତି। ଯେମିତି ହେଲା ସେମିତି ହେଲା ରାବଣ ଥିଲା ଇଏ ଥିଲା ସିଏ ଥିଲା, ଏମିତି କୁହନ୍ତି କି ନାଇଁ?
ହଁ।
ତ ସେମିତି ଆଉ ଉ ମାନେ ସେ ପିଢି ଟା ଜୀବହରେ ନା ତ ସେଇଟାକୁ କି ଆମେ ସେଇଟାକୁ ଆଉ କ କହିିବି ପାରିବାନି ସେଇଟା ଆପଣଙ୍କର ନାତି ହଉ ନା ତୁଣି ହବ ଆପଣ ଏଇ ବିଷୟରେ କିଛି ବି ଜାଣିନଥିବେ କି କିଛି ବି କହିପାରୁ ନଥିବେ?
ହୁଁ ହୁଁ।
ତ ସେଥିପାଇଁ ଦେଖିବା ଅବସ୍ଥାରେ
ମୁଁ ଦେଖିବାକୁ ବହୁ ଟ୍ରାଏ କରେ, ତ ଦେଖିବାକୁ ଇଛା ହୁଏନି କଣ କରିବା ଆଉ, ଦେଖେ ଟିକେ ଟିକେ ଦେଖ ଆଖେ ତାପରେ ପୁଣି ପଳେଇ ଆସେ ଘରକୁ।
ହୁଁ ହୁଁ।
ତାପରେ ଏଠି ବି ମାନେ ଆମ ଏରିଆରେ ସବୁ ଛୋଟ ଛୋଟ ପିଲାମାନେ ପାର୍ଟିସିପେଟ କରିଥିବେ କି! ସମ୍ବଲପୁରୀ ଡ୍ୟାନ୍ସ, ମଡର୍ଣ ଡ୍ୟାନ୍ସ ସେଗୁଡାରେ ପାର୍ଟିସିପେଟ କରିକି ଡ୍ୟାନ୍ସ କରନ୍ତି। ତ ନାଟକ ପୂର୍ବରୁ ତ କିଛି ଡ୍ୟାନ୍ସ ହୁଏ।
ଓ ହଁ ଆମର ବି ଏଇଠି ଏମିତି ହୁଏ। ଆମର ପୁ କହିଲେ ଆମର ବି ଏଇଠି ଏମିତି ହୁଏ।
ଆଜ୍ଞା।
ଆଉ ଆଉ ଆପଣ କଣ ଖାଇବେ ଏବେ।
ମୁଁ ତ ବ୍ରଶ କରିନି ଖାଇବି ସେଇ ଦଶ ଟା ବେଳୁ ଖାଇବି ଏବେ କିଛି ଖାଇବିନି।
ଉହୁଁ।
ଏବେ ଯଦି ମାମା ଡାକିବେ ସେଇ ଛତୁଆ ଯଦି ବ୍ରଶ କରିକି ଖାଇବି ଏବେ ଖାଇବିନି ମୁଁ।
ହଁ ହଁ। ମୁଁ ଖାଇଛି ମୁଁ ଖାଇନି କିଛି ମୁଁ ଜଷ୍ଟ ଉଠିକି ଜଷ୍ଟ ଏଇ ପାଣି ବୋଟଲ ଭର୍ତ୍ତି ତି କରୁଛି ଅହିସା ଖାଇନି।
ଓହୋ।
ଏଇନା ଖାଇନି ଆଉ ଟିକେ ବ୍ରସ କରିବି ବ୍ର ଗଲେ ଖାଇବି ଟିକେ ଘରେ ପାଣି ବୋତଲ ଭର୍ତ୍ତି କରୁଛି
ଆପଣଙ୍କଆଡେ ମାନେ ପାଣି ପୁରା ଚବିଶ ଘଣ୍ଟା ଆସୁଛି ନା ମାନେ ବନ୍ଦ ହେଇଯାଉଛି କି ଅସୁବିଧା କିଛି ଅଛି।
ବନ୍ଦ ହଉଛି ଅସୁବିଧା କିଛି ନାହିଁ ଖରାଦିନେ ସମସ୍ତେ ପାଣି ପାଇବା ନିହାତି ଜନସାଧାରଣ ସମସ୍ତେ ଦରକାରେ ଗାଁ ଛୋଟ ଛୋଟ ଗାଁ ଗହଳି ମାନ ପାଖକୁ ବି ପାଣିର ସୁବିଧା କୌଣସି ପାଣିର ସୁବିଧା ନାହିଁ ତ ଏତିକି ସମସ୍ତି କି ଅନୁରୋଧ ଯେ ସବୁଆଡେ ପାଣି ଯାଉ ତ ପାଣି ଗଲେ ସବୁଆଡେ ସମ ସବୁ ଲୋକ ପାଆନ୍ତୁ ପାନ୍ ଟା ତ ବୁଝିଲେ କି ନାଇଁ ତ ଆମ ପାଖକୁ ଯେତିକି ବି ଆ ସେ ବହୁ ମାନେ ଆସୁଛି ବନ୍ଦ ହେଇଯାଉଛି କିନ୍ତୁ ଠିକ୍ ଠାକ୍ ଆସୁଛି କିଛି ଅସୁବିଧା ନାହିଁ ତ କିନ୍ତୁ ଅନ୍ୟ ଯୋଉମାନେ ପାଣି ଟୋଟାଲି ପାଉନାହାନ୍ତି ତ ତାଙ୍କ ମାନଙ୍କ ପାଖକୁ ବି ପାଣି ଟା ଯାଉ
ପାଇବେନି ବିଲ୍ଡିଂ ମାନଙ୍କରେ ମାନେ ଆଉ ଗୋଟେ ଗୋଟେ ବିଲ୍ଡିଙ୍ଗ ଅଛି ସେଇଥିରେ ମାନେ ସକାଳୁ ପାଣି ଆସିବ ପାଞ୍ଚ ଦଶ ମିନିଟ୍ ଆସିକି ବନ୍ଦ ହେଇଯିବ ସେଇ ଟାଇମ୍ ରେ
ନାଇଁ ବହୁତ ଛୋଟ ଛୋଟ ଗାଁ ଗହଳି ବିଲ୍ଡିଂ କଥା ଛାଡ଼ ବୋରିଂ ତ ସମସ୍ତେ ଖୋଳୁଛନ୍ତି ଆଜିକାଲି କିନ୍ତୁ ଆମର ମେନ୍ ହେଲା ଯଉ ବଟ୍ ଗାଁ ଗହଳି ଏସବୁକୁ ଆମର ଗର୍ଣ୍ଣମେଣ୍ଟ ପାଣି ସୁବିଧା ହେଉନି ତ ବହୁତ ଲୋକ
ହଁ ଗୋଟିଏ ଟ୍ୟାପ୍ ଥିବ ବହୁତ ଲାଇନ୍ ହେଇକି ମାନେ ସ୍ତ୍ରୀ ଲୋକ ମାନେ
ହୁଁ ତ ବହୁତ ହଇରାଣ ମାନେ ହଇରାଣ ହୁଅନ୍ତି ତ ବହୁତ ମାନେ କଣ କହିଲ କହିହଉନି ମାନେ ସେମାନଙ୍କର କଷ୍ଟ ସେମାନେ ଖରା ଦିନେ ମା ମାଠିଆ ବାଲ୍ଟି ଧରିକି ଯଭଳିଆ ଲାଇନ୍ ନେଟ ଥିବେ ଘଣ୍ଟେ ପାଣି ଆସିବ ତା
କି ପାଣି ନବାକୁ ବହୁତ ମାନେ ଲାଇନ୍ ଲାଗିଥିବ ପୁଣି ଗୋଟେ ଟ୍ୟୁବଲ ନା ଘରେ ଘରେ ଟ୍ୟୁବଲ ହେଇଗଲେ କେତେ ଭଲ ସୁବିଧା ହୁଅନ୍ତା ଗୋଟେ ଟ୍ୟୁବଲ କୁ ବହୁତ ଲୋକ ବହୁତ ଅସୁବିଧା
ତମର ପଇସା ଥିଲେ ହେଲା ନା
ହଁ ପୁଣି ପଇସା ଅଭାବ ଲୋକମାନେ କିଏ କିଏ ମାନେ ଯୋଉମାନଙ୍କର ପଇସା ଥିବ ସେମାନେ ତାଙ୍କ ଘରେ କରିଦେବେ ପାଣି ସୁବିଧା ଆଉ ଯୋଉମାନଙ୍କର ପଇସା ନଥିବ ଏମିତି ଟ୍ୟୁବଲ ରୁ ଆଣିବେ ବହୁତ କଶ୍ ତ ଆମ ଆଡେ ତ ଯେତିକି ମିଳୁଛି ବହୁତ ମାନେ ଖୁସି ଆମେ
ଯେତିକି ମିଳୁଛି ଆମକୁ ଚଳିଲା ଭଳିଆ ମିଳୁ କିନ୍ତୁ ଆଉ ଗୋଟେ ଗୋଟେ ଲୋକ ମାନେ ଅଛନ୍ତି ପାଣି ଟୋଟାଲ ମିଳୁନି ଆମକୁ ତ ଠିକ୍ ଠାକ୍ ରେ ପାଣି ମିଳୁଛି କିଛି ଅସୁବିଧା ନାହିଁ ଏମିତି ବନ୍ଦ ହେଇଯାଉଛି ବେଳେ ବେଳେ ବେଳେ ବନ୍ଦ ହେଲେ ଅସୁବିଧା ବି ହଉଛି ଆଉ ଇନ୍ତି ହଉଛି ଆଉ
ମୋର ବି ଜଣେ ମାଉସୀ ଅଛନ୍ତି ତାଙ୍କର ମାନେ ସକାଳୁ ପାଞ୍ଚ ମିନିଟ୍ ପାଣି ଆସୁଛି ତ ସେଇ ପାଞ୍ଚ ପାଞ୍ଚରୁ ଦଶ ମିନିଟ୍ ପାଣି ଆସୁଛି ଆଉ ତାଠୁ ଗୋଟେ ମିନିଟ୍ ବି ଅଧିକ ନାହିଁ ସେତିକି ଭିତରେ ପୁରା ଜୋରରେ ପାଣି ଆସିବ ତାେ ପୁଣି ମାନେ ଫୁଲ କରିବ ଆଉ ମୁଁ ହେତେବେଳକୁ ମାନେ ପୁରା ସକାଳୁ ଆସେ ମୁଁ ତ ଉଠି ପାରିବିନି ବି ସକାଳୁ ତ ଫୁଲ୍ କରିବି କେନ୍ତି
ଆ ଆଗକୁ ଏ ବେଲପତ୍ରକୁୁଣି
ତାପରେ ସେଇଗୁଡା ସକାଳୁ ଉଠି ହୁଏନି ଏମିତି ମୁଁ ତ ଉଠି ପାରିବିନି ପା ଯଦି ସେମିତି ପୁଣି ପିଛଳା ପିଛୁଳି ସେ କରିକି ରଖିଥାନ୍ତି ମୁଁ ତ ପିଛୁଳିଇାଇ ପାଞ୍ଚ ଦଶ ମିନିଟରେ ମୋର ପି ପିଛୁଳିଆ କାମ ସରେନି ଆମ ପିଛୁଳି ଥିବ ଯଦି ତାହେଲେ ହବନି
ଓହୋ ହଁ ସେମିତି ନ କଣ କହିଲ ସବୁଆଡେ ସେମିତି ହୁଏ ଆଉ କଣ କରିବା ପାଣିର ଅସୁବିଧା ଆମକୁ ବି ମେ ଚଳିବାକୁ ଖାପକୁ ଆଇକି ପଡିବ ତ ସେଥିପାଇଁକା ଆଉ କଣ କରିବା କିନ୍ତୁ ସବୁଆଡେ ଭଗବାନଙ୍କ ମନ
ହୁଁ ହୁଁ ମୁଁ ତ ପାଣି ପିଛୁଳୁ ପିଛୁଳୁ ମୋର ଟାଇମ ପଳେଇବ ଆଉ ପାଣି ବନ୍ଦ ହେଇଯିବ
ସେଇଥିରେ
ହଁ, ସେମାନେ ବିଛୁଳେଇକି ପୁରା ସଫା ସୁତୁର ଆ ରଖିଥିବେ। ଆ ଇସ ୱାନ୍ସ ପାଣି ଆସିବ ମାନେ, ମାନେ ପୁରା ସ ଦି ତିନିଟା ଟ୍ୟାପ୍ ଥିବ ଏକାଳେ ସବୁଆଡୁ ଲଗେଇଦେବେ ପାଣି। ଫୁଲ କରିବେ। ଆମଆଡେ ଯାହା ହଉ ମାନେ ଆସୁଛି ପାଣି, ଠିକ ଠାକ।
ଆ ଆସୁଛି, ତାପରେ ବି କଟ ବି ହଉଛି ପାଣି କଟ ହଉଛି।
ହଁ, ଆପଣଙ୍କ ଚିହ୍ନା ଜନାରେ କିଏ ରିଲେଟିଭ ଅଛନ୍ତି, ଯାହାର ଏମିତି ପାଣି ଅସୁବିଧା ହୁଏ। ଁ
ଆ ମୁଁ ନିଜେ ଜାଣିଛି, ଆମ ଅଜାହର ପଟରେ ମାନେ ଗମେଣ୍ଟ ପାଣିର କୌଣସି ସୁବିଧା ନାହିଁ। ତ ସେମାନେ ଏମତି ଖରା ଦିନେ ନଳକୂଅ, କୂହରୁ ପାଣି ଇଏ କଲା ବେଳକୁ ବହୁତ କଷ୍ଟ।
ଆଜ୍ଞା।
ବହୁତ ଅଛନ୍ତି, ଏମତି ବହୁତ ଲୋକ।
ଆଉ ଗାଁ ମାନଙ୍କରେ ତ ଲାଇନ ବି ବହୁତ କ କଟ ହୁଏ।
ହୁଁ, ହୁଁ।
ବହୁତ ଲାଇନ କଟ ହୁଏ। ଖରାଦିନେ ବି ବହୁତ ଲାଇନ ଯୋଉ କଟେ, ମାନେ ଗରମରେ ରହିହବନି, ଗାଁରେ ଛାତଘର ବୋଲି ସେମାନଙ୍କରେ ସେମାନେ ରହିଯିବେ।
ହୁଁ, ହୁଁ ତାପରେ ଛାତ ଘରୁ କି ଯୋଉ ଘର ବି ମ୍ୟାଡାମ ହଉ, ଆମର କଣ କହିଲ? ଲାଇନ କଟ ହେଲା ମାତ୍ରେ ଖରାଦିନେ ବହୁତ କିଛି ହଇରାଣ।
ହଁ, ବହୁତ ଗରମ, ଏତେ ଗରମ ରହି ହବନି, ଏଠ ସେଠି ତ ଲାଇନ୍ ଆସୁଛି, ସେଥିପାଇଁ ଜଣ ଜଣ ଘର ଜଉନର ପଇସା ଅଛି, ଇନଭର୍ଟର ଲଗେଇ ଦଉଛନ୍ତି।
ହୁଁ, ହୁଁ ସେ ସେଥିପାଇଁ ବହୁତ ଅସୁବିଧା ରେ ବି କାମ
ହୁଁ, ଆପଣଙ୍କ ଗାଁରେ ଏମତି ଲାଇନ କଟି ଯାଉଥିବ।
ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା, ତ ଏବେ ଫୋନ୍ ଟିକେ ରଖୁଛି।
ଆଜ୍ଞା।